ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର।
କଣ କରୁଚନ୍ତି?
ବସିଥିଲି ଆଜ୍ଞା, ଆପଣ କଣ କରୁଛନ୍ତି?
ଆମେ ଏଇ ବାସନ ଟିକେ ମାଜୁଚୁ।
ଆଚ୍ଛା ଆପଣଙ୍କ ଘର କୋଉଠି ମ୍ୟାମ୍? ଭଦ୍ରକ୍। ଆଚ୍ଛା ଆଚ୍ଛା।
ଆପଣଙ୍କର?
ଆମର କେଉଁଝର।
ଓହୋ।
ଆନନ୍ଦପୁର ଜାଣିଥିବେ?
ଆଜ୍ଞା।
ଆନ୍ଦପୁର ଜାଣିଥିବେ?
ହଁ ସେଇତ ଆନ୍ଦପୁରରେ ତ ଚାରିଟା କର୍ମ ମେଣ୍ଟେନ କରିଛି।
ଆଜି
ଆଜ୍ଞା।
ଆଚ୍ଛା ଆଚ୍ଛା।
ଆନ୍ଦପୁର ଘଷିପୁରା ଏଇ ତ?
ହଁ ହଁ ଏଇ ଘସିିପୁରା ଆମର ଆନ୍ଦପୁର ତାପରେ ବଲ୍ଲାମପୁର। ନୂଆପଡା ଜାଣିଥିବେ ଶାଳ୍ ଶାଳବଣି ସେ ଆଉ ନୂଆପଡା ଜାଣିଥିବେ?
ହୁଁ ସେଠି।
ସେଇ ପାଖ ଆଉ।
ଆନ୍ଦପୁର ପାରାଡ଼ାଇଜ୍ ହୋଟେଲ୍। ଗୋଟେ ଆଦନପୁରରେ ଗୋଟେ ପାରାଡାଇଜ୍ ହୋଟେଲ୍ ଥିଲା।
ଆଚ୍ଛା, ମୁଁ ଦେଖିନି ସେଇଟା।
ହୁଁ କଣ କରୁଛନ୍ତି ଏବେ?
ବି ବସିଥିଲି।
ନାଁ ଏବେ କଣ କରୁଚନ୍ତି?
ନାଇଁ କ୍ୟାରିୟର?
ହଁ
କିଛି ନାଇଁ ମ୍ୟାମ୍। ପ୍ଲସ୍ଥ୍ରୀ ସଇଲା ଏବେ ଭାବୁଛି କଣ କରିବି ଡିପ୍ଲୋମା କରିମି ମୋତେ ଭା ଡିପ୍ଲମା କରିବି ଭାବୁଛି।
ଆଗରୁ କଣ କରୁଥିଲେ ଖାଲି ସିମ୍ପଲ୍? ହଁ ଆଗରୁ ପ୍ଲସ୍ଥ୍ରୀ ଖାଲି।
ଆଜ୍ଞା ପ୍ଲସ୍ ତା ପ ତା ପୂର୍ବରୁ ପ୍ଲସ୍ଟୁ କରୁଥିଲି।
ହୁଁ, ହୁଁ। ନାଁ ନାଁ ମୁଁ କହିନି ଆଗରୁ ମାନେ କଣ ଖାଲି ପ୍ଲସ୍ ତୁ କରିଥିଲେ ଡିପ୍ଲୋମା ଆଉ କରିନଥିଲେ।
ନାଁ।
ଆଉ ହୋଉଚି ଏବେ କଣ ଦିପରେ ଖାଇଥିଲି ଭାତ। ଡଲି କଟ ସଦାକତ
କଣ କହିଲେ?
କଣ ସାଧା ଖାଇଥିଲେ ଆଜି ଦୀପରେ?
କଣ ସାଧା ଖାଇଥିଲେ?
ମାନେ ଲଞ୍ଚ ରେ କଣ ଖାଇଥିଲେ ଦି ପହର ଖାଇବାରେ?
ମୁଁ ଖାଇଥିଲି ଭାତ ଡାଲି ଆଉ ଖଟା ନନଭେଜ୍ ଖାଇଥିଲି ଆପଣ?
ମାନେ ନନଭେଜ୍ ଖାଉନା ଆଜ୍ଞା।
ଆଚ୍ଛା ଆଚ୍ଛା।
ନ଼ନଭେଜ୍ ଶନିବାରେ ଖାଆନ୍ତି?
ଆଜ୍ଞା ହଁ ଆମର ଆଜ୍ଞା ପୁରୁଷରେ କଣ ଆଜ୍ଞା ଅଛି ବାର।
ହଁ ହଁ ପୁଅ ପିଲା ତ ପ୍ରାୟ ମାନନ୍ତିନି ମାନିବେ ଯେ କିନ୍ତୁ ସୋମବାର ଗୋଟେ ଦିନ ମାନୁଥିବେ ଆଉ।
ହଁ ଆମେ ମୁଁ ବି ସେଇ ଆଜ୍ଞା ସୋମବାରେ ଟିକେ ସୋମବାର ଦିନିଟା ଟିକେ ଆଇଁସ ଖାଏନି।
ହଁ।
ସୋମବାର ଦିନଟା ମ୍ୟାମ୍ ମାନେ ଆଉ ସବୁ ଦିନରେ ଖାଏ। ଏମିତି ଶନିବାର ବୋଲି ମ୍ୟାମ୍ କୋଉ ଦିନ ନାହିଁ କେତେବେଳେ କେମିତି କୋଉ ଦିନ ଆଉ।
ହଁ ମିଳିଲେ ଖାଇଦେଲ ଆଉ ନ ମିଳିଲେ ନାହିଁ।
ହଁ ମ୍ୟାମ୍ ଆଜି ଯାଆନ୍ତି ବର୍ଷା ପାଗଟା ଥିଲା ନାଁ।
ପ୍ରବଳ ବର୍ଷା ଆଜି ତମର ସେପଟେ ହେଇନି?
ମ୍ୟାମ୍ ଜୋରେ ଏବେ ଟିକେ ହେମ ଏବେ ଟିକେ ଛାଡିଛି ଦିନ ମାନ ଜୋରରେ ହୋ
କେବଳ
ଏବେ ଟିକେ ବର୍ଷା ଛାଡିଚି।
ହଁ।
ଦିନ ମାନ ମ୍ୟାାମ ଛାଡୁନଥିଲା ଜୋରରେ ହୋଉଥିଲା ଆପଣ ଆଡେ ହୋଉଚି?
ହଁ ପ୍ରବଳ ବର୍ଷା ପା ଆଜି ଲଘୁଚାପ ତିନି ଦିନ ପାଇଁ ଲେଖିଛି।
ହଁ ମ୍ୟାମ୍।
ଲଘୁଚାପ ହେଇଚିପା।
ଆମ ଆଡେ ତ ଆମ ଆଡେ ଏବେ ରୁଆପୋତା ଚାଲିଚି।
ହଁ ଆମ ଆମେ ଭଦ୍ରକ ସ ସହରରେ ରହିଚୁ। ଆମ ଗାଁ ଟା ଟିକେ ବାହାରକୁ ଭିତରକୁ ସେଇଟା।
ଭିତରକୁ ନାଁ?
ହଁ ଭଦ୍ରକ ଭିତରେ ଚାନ୍ଦବାଲି। ବାସଦେବପୁର ସେଇ ଏରିଆ ଜାଣିଥିବେ ଆଉ ବ୍ଲକ ରେ।
ଆମର ଏପଟରେ ସଇଲେ ଆପଣଙ୍କ ପଟେ ଚାଷଟା ଷ୍ଟାର୍ଟ ହୁଏ।
ହଁ ହଁ ବ୍ଲ କାହିଁ ତ ଆପଣଙ୍କର ତ ପଥୁୁରଆ ଏରିଆ ଚାଷ ଚାଷ ତ ହେଇପାରୁନଥିବ?
ଆପଣ ଠିକ୍ କହିଲେ ଆମର ପଥର ଏରିଆ ଯେ ଆମର ଯୋଉ ପଶି ଟିକେ ଅଛି। ହଁ ଆମର ପଶିପ ଟା ମ୍ୟାମ୍ ଚାଷ ହୋଉଚି ଆଉ ପଥର ଏରିଆ ରା ଚାଷ ହୋ ଉଚି ଯେତୋଓଳେ ମ୍ୟାମ୍ ବର୍ଷା ହେଇ ବର୍ଷାଟା ଧର ରା ଏବେ ହେଲା ନା।
ମୁଁ ହେରା ଦିଏନି।
ସାଙ୍ଗେ ସାଙ୍ଗେ ଚଷି ଦେଇକି ତାକୁ ସାଙ୍ଗେ ସାଙ୍ଗେ
ବୋଟଲ ନାହିଁ ବୋଟଲ ଦିଟା ଆଣେ। କସମୋରୁ ଆଣେ ନାଇଟିନାଇନ୍ ଦିଟା ଭଲ। ବୋହୁତ ବଢ଼ିଆ ହୋଟେଲ ଅଛି ଆଜ୍ଞା ହଁ।
ଆମର ଏପଟେ ମ୍ୟାମ୍ ମେଘଟା ଧର ହେଲା ନା ଯୋଉ ପଥର ଯୋଉ ବିଲ କୋହୁନାହାନ୍ତି ତାକୁ ଆମେ ସାଙ୍ଗେ ତାଙ୍କେ ଆମ ପଟରେ ରୋ ମାନେ ମେଗ ହୋଉଥୁବ ତାକୁ ସାଙ୍ଗେ ସାଙ୍ଗେ ଗାଡ଼ିରେ ଚଷିକି ତାଙ୍କୁ ସାଙ୍ଗେ ସାଙ୍ଗେ ରୋଇ ଦିଅନ୍ତି।
ଓହୋ ହୋ ଆଉ ରବି ଫସଲ କିଛି ହୁଏନି ଆପଣଙ୍କ ଆଡ଼େ?
ଆମ ଆଡେ ନାଇଁ ରବି ଫସଲ କାଇଁ ଟିକେ ବେକୁ ଯୋଉ ପଡିଆ ଉଅ ଯୋଉରା ଚାଷ ହୁଏନି ସେଇରାକରେ ବାଇଗଣ ଫାଇଗଣ କରନ୍ତି ଆଉ। ଆମର ଜାଣିଥିବେ ଯୋଉ ମୁଗ ବିରି।
ହୁଁ ସେଇ ପା ରବି ଫସଲକୁୁ ମୁଗ ବିରି କୁହାଯାଏ ଶସ୍ୟ ଜାତୀୟ ଫସଲ କୋଉଟା?
ଆଜ୍ଞା ଆଜ୍ଞା।
ସେଇ ଆଉ ହଉଚି ଏଁ ଆଉ ପନିପରିବା ଟା ହେଲା ଆମର ବାଇଗଣ ଟମାଟ ଆଉ ଆମର ଡାଲି ଜା ତୀୟ ଫସଲକୁ ସେ ରବି ଫସଲ କୁହାଯାଏ। ଆଉ ଶସ୍ୟ ଜାତୀୟ ବା ଦାମ ଚିନାବାଦାମ ଚିନାବାଦାମ ଆଉ ମଞ୍ଜି ଜାତୀୟ ଫସଲ ସେସ ଏ ଜାତୀୟ ଫସଲରା ଏ ଏଇ ସବୁ କୁହାଯାଏ। ଆଉ ଧାନ ତ ହେଲା ସେ ଖରିପି ଋତୁରେ ହୁଏ ଆଉ।
ଆଜ୍ଞା।
ଧାନ ଗହମ ଆମର ତ ଏଣେ ଗହମ ହବନି ଖାଲି ଧାନ୍
ହଁ ଆମର ଏପଟେ ଧାନ ଆମର ଫେମସ ଚାଷ। ମାନେ ଆମର ଚାଷୀ ଭଲ ପାଆନ୍ତି।
ଉଁ।
ଆମର ତଳି ହେଇଗଲାଣି ମ୍ୟାମ ଆମର ଜାଁ ଚାଙ୍ଖେଡ଼େ ନେଖା ହେଇଗଲାଣି।
ହୁଁ ହୁଁ।
ଏବେ ମେଘ ଟିକେ ହୋଉଚି ପାଣି ଆଜ୍ଞା।
ଜାଣିଚନ୍ତି?
ଆଜ୍ଞା ଆମେ ଯେ ଆମ ଗାଁରେ ରହୁଚୁ ନାଁ ଯାହା ହେନେ ଆମ ଗାଁରେ କରିୁଚନ୍ତି।
ଧନ୍ୟବାଦ ଚାଷ କାମ ଜାଣିଚନ୍ତି ନାଁ କି? ଆଉ କଣ ତା ସଅରେ ଜାଣିଚନ୍ତି ଆଉ ଅଧିକା କଥା? ହୁଁ ନାଁ ଅଧିକା ଆଉ କଣ ଜାଣିଚନ୍ତି ସବୁ?
ମ୍ୟାମ୍ ମୁଁ ଚାଷ ଚାଷ ପ୍ରାୟ ସବୁ ଜାଣିଚି।
ହୁଁ ପାଠ ପଢ଼ି ଜାଣିଚ ପାଠ ପଢିଚନ୍ତି। ଗ୍ରାଜୁଏ ଗ୍ରାଜୁଏଟ ବି। ଆଉ ଆଉ ତା ସାଙ୍ଗର ଯୋଉ କଳା ଉଁ ମାନେ କିଛି ଜାଣିବା। ଡ୍ରାଇଭିଂ ବି ଜାଣିଚନ୍ତି ସେଟା ବି ନାଇଁ କି? ହଁ ତିନିଟା ଗୁଣ ଅଛି ଆପଣ ପାଖରେ।
ଆଜ୍ଞା ଆଉ ମ୍ୟାମ ଯେ ଆଉ ଜୁ ଯାହା ଦେଲେ ବି ମୁଁ ସଜାଡ଼ି ପାରିମି।
ଅହଁ ସେଟା ବି ମେକାନିକାଲ ବି ଆପଣ?
ଆଜ୍ଞା ମେକାନିକ୍ ସବୁ ଶିକିଚି ଇଲେକ୍ଟ୍ରିକାଲ ବି ମ୍ୟାମ୍ ଶିକିଚି।
ହଁ ହଁ ହଁ ଡିପ୍ଲୋମା କ କରିବେ ଇଲେକ୍ଟ୍ରିକାଲ୍ ଡିପ୍ଲୋମା କରିବେ।
ଆଜ୍ଞା।
ଭଲ କରନ୍ତୁ ଆଗକୁ ଯିବେ ଆଉ ଚାକିରି ପାଇଁ ପକାପକି କଲେଣି?
ଆମେ ଆମ ଇଣ୍ଟରଭ୍ୟୁ ଦେଉଛି ଆମର ଯେଉଁ ଅଗ୍ନିବୀର ବାହାରୁଛି ଯେଉଁ ବାହାରୁଛି ମୁଁ ସେଇଠାରେ ଇଣ୍ଟରଭ୍ୟୁ ଦେଉଛି।
ଭଲ ଠାକୁରଙ୍କ କୃପାରୁ ଆପଣଙ୍କର ଲାଗିଯାଉ। ଆଉ ଆପଣଙ୍କ ସେ ପାଖରେ ମାଆଙ୍କ ପାଖକୁ ତ ଯାଉଛନ୍ତି ତାରିଣୀଙ୍କ ପାଖକୁ ଦର୍ଶନ କର
ନା ନା ମତେ ଗୋଟେ ତାରିଣୀ ତାରିଣୀ ଟେମ୍ପଲ ଫେମସ୍। ଆମର ଦାନ୍ତୁଆଣୀ ଜାଣିଥିବେ ରେମାଲି ଡ୍ୟମ୍?
ହୁଁ।
ଆସିଛନ୍ତି ନା ମ୍ୟାମ କେବେ?
ନାଇଁ ନାଇଁ ମୁହଦଗଡ ଯାଇଛି।
ମୁହଦଗଡ଼ ନା ମୁଁ ବି ଯାଇଛି। ଆମର ଯୋଉ ଛେନାପତି ରୋଡ ସେଇଠୁ ଭିତ ହଁ। ଛଜନାପତି ମ୍ୟାମ ମୁଁ ଯାଇଛି ଆମର ଗାଡ଼ି ନେଇକି ବହୁତ ଥର ଯାଇଛି ମୁଁ।
ଓହୋଃ। ଆମ ରେକର୍ଡିଙ୍ଗ ପାଇଁ ମୋ ସାଉଣ୍ଡ ଟା ଏକ ଶୁଭୁଛି।
। ମ୍ୟାମ୍ ନେଟୱାର୍କ ପ୍ରୋବ୍ଲେମ୍ ଥିବ ଆପଣଙ୍କର ମୋତେ କ୍ଲିଅର୍ ଶଭୁଛି।
ନା ମୋ ଫୋନରେ ମୋ
ଆଚ୍ଛା। ଆପଣଙ୍କ ପଟେ ମ୍ୟାମ ଧାନ ଧାନ ଫସଲ ଛଡା ଆଉ କଣ ଚାଷ ହୁଏ?
ଆମର ସୂର୍ଯ୍ୟମୁଖୀ, ଚିନାବାଦାମ
। ସୂର୍ଯ୍ୟମୁଖୀ ଫୁଲ ସେପଟେ ଆପଣ କରନ୍ତି?
ହଁ, ଆମର ସେ ମଞ୍ଜି ବାହାର କରିକି ତେଲ
ଏଇ ବର୍ଷା ସିଜନ ରେ ଆପଣ ଆଡେ କଣ କରନ୍ତି? । ଏଇ ମାନେ ପଶିମାନଙ୍କ ରେ?
ହୁଁ, ଚାଷ ମାନେ ବିଲରେ।
ବିଲ ରେ ମ୍ୟାମ୍ ବିଲରେ ହଁ। । । ଆପଣଙ୍କ ଆଡେ ଧାନ ଚାଷ କରନ୍ତିନି କି?
ହଁ, ଧାନ ପ୍ରବଳ ଆମର। ଧାନ ପ୍ରବଳ ଧାନ ପା ଆମେ ଆମର ଚାରି ମାଣ ଜମି ଆମେ ଧାନ ଚାଷ କରୁଛୁ। ମାଣ ଆମରେ। ମାଣ, ଗୁଣ୍ଠ ଜାଣିଛନ୍ତି?
ହଁ ହଁ, ମ୍ୟାମ୍ ଜାଣିଚି। ହଁ ହଁ ହଁ, ହଁ ମ୍ୟାମ୍।
କୁହାଯାଏ।
ହଁ, ଆଜ୍ଞା। ଆମର ଏପଟେ ସେମିତି ମ୍ୟାମ ଆମର ସେମିତି ଧର ଜଣଙ୍କର ଅଛି ନା ମାଣେ ବିଲ, ଆମ ଲୋକ ମାନେ ଧର ଯିଏ ମାନେ ବାବୁ ଭଳିଆ ଲୋକ ମାନେ ବଡ ଲୋକ ସିଏ ତାକୁ ଦେଇ ଦିଅନ୍ତି। ଆମର ଏପଟେ ସେ ଯୋଉ ଯାହାକୁ ଦେଇଥିବେ ସେ ଠିକାରେ ଆଣନ୍ତି। ମାନେ ଧର ମୁଁ ବିଲ ଟା ଏତିକି କରିମି ନା ତମେ ମତେ ସାର ଦବ ନହେଲେ ଟିକେ ମାନେ କିଛି ପଇସା ସାହାଯ୍ୟ କରିବ। ଆଉ ନହେଲେ ଏତିକି ପୁଡି ମ୍ୟାମ ଜାଣିଥିବେ ଯୋଉ ଧାନ ଦିଅନ୍ତି? ଏତିକି ପୁଡି ଦେବେ ଆଉ।
ଓହୋ ତାଙ୍କର ତାହେଲେ ଭାଗ ଚାଷୀ।
ହଁ ଆମ ପଟେ ମ୍ୟାମ୍ ଠିକା ନିଅନ୍ତି ମାନେ ଧର ଯିଏ ଧର ଯାହାର ପାଞ୍ଚ, ଛଅ ପାଞ୍ଚ ଛଅ ଡିଶମିଲ କି ପାଞ୍ଚ ଛଅ ମାଣେ ବିଲ ଅଛି ସିଏ କରୁନାହିଁ।
କରୁନାହିଁ ଆମର ବି ସେଭଳିଆ ଆମର ବି ସେଭଳିଆ ହୁଏ।
ହଁ ଆମର ସେମିତି ଦେଇଦେଲେ ଆଉ ମାନେ ଯୋଉ ଲୋକଟା ତାର କରିତେ ଚାହୁଁଥିବ। ସିଏ ନେଇକି। କରିବ ଆଉ ଆମର ଏପଟେ କଣ ଧର ମୁଁ ବିଲଡା ତମକୁ ପାଞ୍ଚ ମାଣ ଦେବି ନା ମୁଁ ତା ବଦଳରେ ତମେ ମତେ କିଛି ଅଧା ଦବ ଅଧା ତମେ ରଖିବ।
ଯାହୋଉ ଆପଣ ଭଲ ଚାଷ ବାସ ଆଉ ବାହାର କାମ
ଆଜ୍ଞା ହଁ ମ ଆମ ଏପଟେ ଗାଈ ଆମର ରଖନ୍ତି। ଆମର ଯୋଉ ମେନ୍ ଏଇ ତଳା ପକେଇବା ପାଇଁ ଆଉ ଯୋଉ କ୍ଷୀର ପିଇବା ପାଇଁ।
ଗାଈଟା କାନ ରହିବା ଗାଈକୁ ଗୋମାତା କୁହନ୍ତି।
ହୁଁ ଗାଈଙ୍କ ଗୋବରରୁ ଆମର ଯୋଉ ଖ ବିଲରେ ଖତ ଚାଷ ହଉଚି। ବହୁତ୍
ହଉ ଆଜ୍ଞା ଆଉ ଆଉ କଣ କହୁଛନ୍ତି?
କହୁନାହାନ୍ତି ଯାହା କଣ କହିବେ?
ଆଜ୍ଞା।
ହଉ ମୁଁ ଟିକେ ଛାଡିକି ମ୍ୟାାମ ଆପଣଙ୍କୁ ଆଉ ଗୋଟେ କଲ୍ କରିବି।
ହଁ ହଁ ରଖନ୍ତୁ।